ହ୍ୟାଲୋ।
ହଁ କୁହନ୍ତୁ।
ହଁ କଣ କରୁଛନ୍ତି?
ମୁ ଶୋଇଛି ଆଉ।
ଓ ତମ ଖାଇବା ହେଇସାରିଲାଣି?
ନାଇଁ ରୋଷେଇ ସାରିଦେଲେଣି ଗୋ ଟେ ବେଳକୁ ଖାଇବା ଆଉ।
ଓହୋ ହଁ ଗୋଟେ ବେଳକୁ ତ ଖାଇବା କଥା ଆଉ।
ହଁ ଆମର ଉପରେ ଘର କାମ ଚାଲିଛି ତ। ଏ ଘର କାମ ରେ ତାଙ୍କୁ ସବୁ ପାଣି ଫାଣି ଦେଇକରି ଆସିଲି ରୋଷେଇ ସାରିକି ଏକି ଶୋଇଛି ହଜବେଣ୍ଡ ଯାଇଛନ୍ତି ଡୁଉଟି।
ହୁଁ ହୁଁ ଭଲ ଖରା ଦିନ ତେ ଜଲ ରୋଷେଇ ସାରିଦେବ ଟା ବି ଭଲ। ଏ ଯୋଉ ଗରମ ହଉଛି
ହଁ-ଅ-ଅ ଖ ପବ୍ ବଳ ଗୁଳୁଗୁଳି ହଉଛି ନା।
ହୁଁ। ଆଜି କଣ ହେଇଚି ଚିକେନ୍ ନା ମାଛ?
ନାଁ ନାଁ ଆମର-ଅ -ଅ ଆଜ ଜି ଶୁକ୍ରବାର ନା
ଓହୋ ଶୁକ୍ରବାର ସନ୍ତୋଷୀ ମାଙ୍କୁ, ଓହୋ ସନ୍ତୋଷୀ ମା କୋଉ ଓଷା?
ନା ନା ଜୟଗୁରୁ ବାଲା।
ଓ ହୋ ହ। ହୁଁ।
ଶୁକ୍ରବାରେ ଖାନ୍
ଉ ହୁଁ।
ମାନେ ସମସ୍ତେ ପୁରା ଫ୍ୟାମିଲି ଯାକ ବିନା ପିଆଜ ରସୁଣ। ଓହୋ
ଆପଣ କଣ କରୁଛନ୍ତି?
ଏ ବସୁଛି ଆମେ ଖାଇବା ଆଉ।
ରୋଷେଇ ସରିଗଲାଣି?
ନାଇଁ ମୁଁ ତ ମେଶ୍ ରେ ଅଛି। ନେସ୍ ରେ ଆଜି କୋଉ ଭା ତ ଆଉ ଅଣ୍ଡା ଆଳୁ ତରକାରୀ। ଆଉ ଭେଜ ବାଲାଙ୍କର ପୋଟଳ ଆଳୁ ଆଉ।
ଆପଣ ମେସ୍ ରେ ରହୁଚନ୍ତି? ଆଛା। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ। ଦେହ ଭଲ ହିଁ ଖରା ଦିନେ ଦି ତିନି ଟାଇମ ଗାଧ ଫେର୍ ଥଣ୍ଡା ହେଇଯାଉଚି।
ଆଉ କୁହନ୍ତୁ? ଆମର ଏଇ ଘର କାମ ଚାଲିଛି ଆଉ ଆଉ
କଣ ଦିତାଲା କାମ ହୋଉଚି ନାଇଁ?
ଆଜ୍ଞା? ଆଜ୍ଞା ଉପରେ ଘର କାମ ଚାଲଚି ଆଉ ତାପରେ ଉଁ ମାର୍କେଟ ଟିକେ ଯାଇଥିଲି ମାର୍କେଟ ରୁ ଆସିଲି। ଏ ଖରା ବି ବହୁତ ଜୋରେ ହଉଚି ନା କୋଉଠି ଜି
ହଉନି ଆପଣ ଏବେ କୋଉଠି ରହୁଚନ୍ତି କି?
କାଇଁ କୋଉଠି ଏ
ହୁଁ।
ଘରେ ଅଛି ଆଉ କୁଆଡେ ଯିବି। ଆଉ କୁହନ୍ତୁ। ହଁ
ପିଲାମାନେ ସବୁ କଣ ଖେଳୁ ଛନ୍ତି? ହ ଚାଲିଚି ସୁଖେ ଦୁଃଖେ ଆଉ।
କଅ କହିଲେ କି? ହଁ ମୋ ଶାଶୁ ଶଶୁର ଟିଭି ଦେଖୁଛନ୍ତି, ଶ୍ୱଶୁର ଡ୍ୟୁଟି ଯାଇଛନ୍ତି, ହଜବ୍ୟାଣ୍ଡ
ଲିଜା ହୁଁ
ଲିଜା ଗଲେନା ହ୍ୟାଲୋ
ରୋଷେଇ ନିଜେ କରନ୍ତି ମେସରେ?
ନା ନା ମେସ ମାଉସୀ ଆସନ୍ତି ମାଉସୀ ଆସନ୍ତି ମେସ ରେ ରୋଷେଇ କରନ୍ତି।
ଆଜ୍ଞା?
ମାଉସୀ ଜଣେ ଆସନ୍ତି ମେସରେ ରୋଷେଇ କରିତେ।
ଓହୋ, ଆପଣଙ୍କୁ ରୋଷେଇ ଆସେ?
କେ ଆସେ ସେମତି ରୋଷେଇ ଆସେ।
ହଁ ନହେଲେ ରୋଷେଇ ସାରିଦେଲେଣି ଭାତ କରିଦେଲି, ଡାଲ ଫ୍ରାଏ କରିଦେଲି। ଆଉ ଭେଣ୍ଡି ଆଳୁ ଭାଜିଲି, ଆଉ ଶାଗ ଖାଲି ହବ, ଆଉ ଟିକେ ଆଳୁ ହେରିଆ ଛାଣିବି ଆଉ।
ହଁ ସେ ଆଇଟମ ଟା ଟିକେ ଗରମ ଗରମ ଖାଇଲେ ଭଲ ଲାଗିବ।
ହଁ ସେ ଦିଟା ଆଇଟମ ଗରମ ଗରମ କିନ୍ତୁ ହଜବ୍ୟାଣ୍ଡ ଆସିବେ ଗୋଟେ ବେଳେ। ଶଶୁର ଆସିବେ ଅଢେଇଟାରେ ତାଙ୍କ ପାଇଁ ଆ ମାନେ ହଜବେଣ୍ଡ ଖାଇବା ଆଳୁ ଛାଣିଲେ ଖାଇବେ ଆଉ ଶାଗ ତରକାରୀ ଯାହା ହେଲେ ଆଗରୁ ବନେଇବାକୁ ପଡିବ ଆଉ ଅଢେଇଟା ଯାଏ ତ ସେ ଶୁଖି ଯାଇଥିବ।
ହୁଁ ହଁ
ଶାଗଟା ଟିକେ କଣ କଳମ ଶାଗ।
ନାଇଁ ସବୁ ଏମତି ମିଶି ସେ ଯେମିତି ଭାଜି ଶାଗ ଆଉ ସଜନା ଶାଗ ତାକୁ ମିଶେଇକି ତାଥିରେ ଆଳୁ ଗୋଟେ ବାଇଗଣ ପକେଇ ଏଇରେ ସ ଆଜି ତ ମସଲା ମସଲି ଦିଆ ହବନି ସୋରିଷ ମସଲା ରସୁଣ ନ ପଡିଲେ ସୋରିଷ ମସଲା କଣ ଲାଗିବ କିଛି ପଡିବନି ଖାଲି ତାକୁ ଟିକେ ହାଲକା ତାକୁ ମାନେ ଲଙ୍କା ଗୁଣ୍ଡରେ ଦେଇକରି କଲେ ସେ ଟିକେ ଭଲ ଲାଗିବ ଶାଗ ଟିକେ ହେଇଗଲେ ପଖାଳ ଥିଲା ତ ଶାଶୁ ବୋହୂ ପଖାଳ ଖାଇବୁ ହେଲେ ମୁଁ କହିଲି ଶାଗ ଟିକେ ଭାଜିି ଥିଲେ ପଖାଳ ସେଟା ଟିକେ ଗରମ ଗରମ ଖାଇଦେଲେ ଭଲ ଲାଗିବ ହଜବେଣ୍ଡ ଆସିବେ ଗୋଟେ ରେ ପୁଣି ପୁଣି ସେ ଅଢେଇଟା ବେଳକୁ ଗରମ କରିଦେବି ଆଉ
ହୁଁ
ହୁଁ ପଖାଳରେ ଟିକେ ଭଲ ଲାଗିବ ଖାଇବାକୁ।
ହଉ ଖରା ଦିନ ତ ସଜ ପଖାଳ ହିଁ ବେଟର। ଏବେ ଆମ୍ବ ଆମ୍ବ ତ ଆପଣ ଖାଉଥିବେ ନା? ଦେଶୀ ପୁରା ଗଛ ଆମ୍ୱ
ନା ଆମ୍ବ ନା ମୁଁ ଖାଏନି। ମୁଁ ଟିକେ କଞ୍ଚା ଆମ୍ବ ହାଲକା ନା ମୁଁ ଖାଏନି କଞ୍ଚା ଆମ୍ବ ଟିକେ ଖାଏ। ଆଉ ପାଚିଲା ଆମ୍ବ ହେଲା ମୁଁ ଜମା ହଁ ମେନ କଥା ହଉଛି ସେ ଯୋଉ ବେଶୀ ପାଚିଗଲେ ବୁହେନି ଖାଲି।
ହଁ ହଁ ହଁ। ସେଟା ଟିକେ ଆପଣଙ୍କୁ ଇଏ ଲାଗେ ଆଉ।
ହଁ ସେଥିଲାଗି ମୁଁ ଖାଇନି। ସେ ଖାଲି- । ଆମ ସେମତି ଆମର ଏଇଠି ଗୋଟେ ଗଛ ଅଛି ମୋ ନଣନ୍ଦ ଦେଇଥିଲେ ତାଙ୍କର ଶାଶୁ ଘରକୁ। ହେଲେ ସେ କେତେ ଏ ଆମ୍ବ ଆଣିକି ଆସିଥିଲେ। ନଣନ୍ଦ ଦେଇଥିଲେ ମୋ ଶାଶୁଙ୍କୁ। ସବୁ ଆମ୍ବ ସଢା ବନେଇଦେଲି। ମୁଁ ତ ଏମିତି ଆମ୍ବ ଖାଉନି ଆଉ ଆମ ଘରେ ସମସ୍ତେ ଭଲ ପାଆନ୍ତି ଆମ୍ବ ଖାଇବାକୁ କେବଳ ମତେ ଛାଡିକି ମୁଁ ଖାଏନି। ଆଉ ମୁଁ ଯାଇଥିଲି ମୋ ନଣନ୍ଦଙ୍କ-ଶା
ଦିନକୁ କୋଡିଏ ତିରିଶ ଟା ଆମ୍ବ ଖାଇଦିଏ।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
ଯେତେବେଳେ ଭାତ ଖାଇମି ଛଅ ସାତଟା ଆମ୍ବ।
ହଁ। ଆମ ଘରେ ସମସ୍ତେ ଖାଆନ୍ତି କେବଳ ମତେ ଛାଡ଼ିକି।
ହୁଁ ହ।
। ନାଇଁମ ମତେ ଟିକେ ଆମ୍ବ ଭଲ ଲାଗେନି ମୋ ନଣନ୍ଦଙ୍କ ଶାଶୁ ଘରକୁ କାଲି ଯାଇଥିଲି ଯେ ହେଲେ ସେଠି ବିି ସେ ଆମ୍ବ ସବୁ କାଟିଲେ ସେ ଦିଦି ମାନେ କହିଲେ ଖା କହିକି ମୁଁ ଟିକେ ନାଗୁରୁ ଖାଇଦେଲେ ଆଉ ବହୁତ ପ୍ରେମିକ।
ଓ ହୋ।
ମୁଁ ଟିକେ ଖଟା ଖାଇଦେଲେ- ।
ହଁ ହଁ ଅଭ୍ୟାସ ନାହିଁ ନା ତ ସେଥିପାଇଁ।
ହୁଁ ମୁ କଣ ଖାଏନି ଏ କୋଳି ଫୋଳି ହେଲେ ଖାଏ। ହୁଁ।
ହଁ ଏ ଯୋଉ ବର କୋଳି।
ହଁ ବରକୋଳି ହେଲେ ଭଲ ଲାଗେ ବରକୋଳି ଟା ଲୁଣ ପାଣି ପକେଇଲେ ତତେ ଭଲ ଲାଗେନି?
ହଁ ବରକୋଳି ଟା ଶୁଖେଇ ତାକୁ ଯଦି ଲୁଣ ପାଣିରେ ଫୁ। ଟାନ୍ତି ପାଣି ଟା ବି ବଢିଆ ସ୍ମେଲ କରେ ତା ପାଣି ଟା ବି ବହୁତ ବଢିଆ ଲାଗେ ପିଇତେ ଆ ଯୋଉ ଯାମୁ କୋଳି? ଖାଇଲେଣି।
ନାଇଁ ଜାମୁ କୋଳି କାଇଁ ଆଣିନାହାନ୍ତି ଆନିଲେ କହୁଥିଲେ ଆଣିବେ ବୋଲି, ଆଣିନାହାନ୍ତି କଣ ପାଇଁ।
ମୋତେ ସେ ବୋ ବହୁ ଭଲ ଲାଗେ ନିଚିତ ମୁଁ ବୋଧେ ଏ ଥର ଯି ଦି କିଲ ଆଣିକି ମାନେ ଏକୁଟିଆ ଖାଇଦେଇଚି।
ହଁ
ହୁଁଁ ଏଇଠି ବାଲେଶ୍ୱରରେ ରହୁଛି ନା ହୁଁ। ଆମର ଏଠି ବାଲେଶ୍ୱରରେ ଟିକେ ଲିଚି-ଇ-ଇ ଟିକେ ମାନେ କମ। ମାନେ ଯାହାର ଯେତେ ରେଟ୍ ଟିକେ ଅଧିକ ଟିକେ କମ୍। ହୁଁ ଭଲ ଲାଗେ। ପୁରା ଫ୍ରେସ୍ ଲିଚି ଆଣିବୁ। ଖାଇବୁ ଛଡେଇଵୁ
ମତେ ଲିଚି ବହୁତ ପସନ୍ଦ। ଲିଚି କ କିନ୍ତୁ ଲିଚି କୋଳି ଟା ଖାଇବି ଆଉ ଲିଚି ଯୋଉ ବୋଟ୍ ହେଲେ ତାର ଯୋଉ ସ୍ମେ ଟା ହେଲେ ଜୁସ୍
ଦଶ ଟଙ୍କିଆ। ଦଶ ଟଙ୍କିଆ ଜୁସ୍ ଟା ପି ହବ କିନ୍ତୁ ଆଉ ଗୋଟେ ଯୋଉ ଡବାବାଲା ଆସେ ତା ଦେହେରେ ଲିଚି ସବୁ ଖଣ୍ଡ ଖଣ୍ଡ ହେଇ ପଡ଼ିଥିବ। ସେଟା ଟିକେ ବହୁତ ମାନେ ବେ ବେକାର ଲାଗେ।
କେବଳ ଲିଚି କୋଳି ଆସିଲେ ତାକୁ ଖାଇଦେବି। ଆମର ହେଇଛି ଲିଚି ଗଛ।
ହୁଁ ଦିଅ ପ ଠାନ୍ତୁ ଦିଦି ଦିଟା।
ଲିଚି ହେଇନି ଏବେ। ସେଟା ମାନେ ଗଛ କାଇଁ ନା ବଢିଥିଲା ନାଇଁ
ମାନେ କଣ ମଞ୍ଜି ପକେଇଥିଲେ ନା ନା ଗଛ ଆଣିକି ଲଗେ୍
ଗଛ। ସେନା ମାନେ କରୁଚେ ମୋ ନନନ୍ଦେଇ ହେବେ ନା। ତାଙ୍କୁ ସେ ଗଛଟା ମିଳିଥିଲା ଗିଫ୍ଟରେ। ହୁଁ ହେଲେ ସେ ଦେଇଥିଲେ। ଏଇଠି ଲଗେଇ ଦେଇଛୁ ଆଉ।
ହୁଁ ବହୁତ ଭଲ ଲାଗେେ। ଲିଚି ଗଛ ଯଦି ଆମ୍ ଉଁ ଆମ ବାଡ଼ିରେ ଥାଆନ୍ତା। ମୁଁ ଡେଲି ଯାଇ ଲିଚି ଖାଆନ୍ତି।
ମତେ ବହୁତ ପସନ୍ଦ ଲିଚି।
ଆ ମୁଁ ଟିକେ ଖାଇ ନଥିଲି। ମୁଁ ତ ମେ ସେମିତି କିଛି ନାଇଁ ଯେ କୋଉ ଖାଇବା ମୁଁ ଖାଏ। ସବୁ ଖାଇବା ଖାଏ। ଯାହା ଦବ ଖାଇବ।
ହ ମମର ଖାୟ ଦେ ଏନ- ତ ବାଡେଇ ପକେଇଲେ ମୁଁ ଅଧା ଜିନିଷ ଖାଇବି-
ମୁଁ ସବୁ ଖାଇମି ଏଇ ଘରେ ଥିଲେ ଏତେବେଳକୁ ପଣସ ପାଚିଲା ପଣସ କେତେ ସାରା ଖାଇସାରନ୍ତିନି ମେସ ଗଛ ବୋଲି କିଛି ମିଳୁନି-
ଆଉ ଘରେ ସମସ୍ତେ ଠିକ ଅଛନ୍ତି-
ଘରେ ମୁଁ ମୋ ଭଉଣୀ ଭାଇ ବାପା ମା ଜେଜେମା ଆଉ - ହୁଁ
ଆଚ୍ଛା- କର- ମାନେ ଘରେ ସମସ୍ତେ- ମତେ ଭଲ ଅଛନ୍ତି ତ-
ହଁ ଘରେ ସ ବୁ ଭଲ ଚାଲିଛି ସୁଖେ ଦୁଃଖେ ଆଉ- ଯିବି ଏଇ ତାେନା ଡୁ - ଘରକୁ ଯିବା-
ଠିକ ଅଛି ରଖୁଛି-
ହଁ ହଁ